ହ୍ୟାଲୋ, ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ପ୍ରକାଶ ଭାଇ। କଣ କହୁଥିଲେ? ଏଇ ଟିକେ ବୁଲାବୁଲି ହଉଥିଲା ରାତିରେ, ବର୍ଷା ତ ଯେହେତୁ ହଉଥିଲା ଟିକେ ବୁଲାବୁଲି କରିବାକୁ ଯାଇଥିଲୁ ଏଇ ମାଛ ଟିକେ ଧରିବା ପାଇଁ ଆଉ।
ନଈ କି?
ନାଇଁ ନାଇଁ ଏଇ ବିଲୁରୁ ମାଛ ଟିକେ ଉଠୁଥିଲା ଆମେ ଧରିଚୁ। ଯେହେତୁ ମୁଁ ନିହାତି ଦଶଟି ଖଣ୍ଡେ ମାଗୁର ଦୁଇଟି ସେଉଳ ଧରିଚି ଆଉ କୋଉ ସାତ ଆଠ ଟି ଧରିଚି।
ଇ ବାବା! ଭାଇ ଆମକୁ ଦି ଟା ଦଉନା ଆମକୁ ଏତେ ବଡ ଭାଇ ଆମେ ସ୍ଵାର୍ଥପର ହେଇଗଲ ଆମକୁ ଟିକେ ଦଉନ ତମେ ମାଛ।
କଣ କରିବୁ ଭାଇ ଆପଣ ତ ଦୂରରେ ଅଛନ୍ତି କଣ କରାଯିବ ଆଉ। ପାଖରେ ଥିଲେ ତ ନିଶ୍ଚିନ୍ତ ଆପଣଙ୍କୁ ଦେଇଥାନ୍ତୁ।
ଆମେ ଦେଶୀ ମାଛ ଖାଇବାକୁ ଟିକେ ଭଲ ପାଉନା। ସେ
ଆଜ୍ଞା ଆଜ୍ଞା। କିନ୍ତୁ ଦୂରରେ ରହିଯାଉଛନ୍ତି ଆପଣ, କଣ କରାଯିବ। ନିଶ୍ଚିନ୍ତ ଦେଖିବା ଯଦି ବିି ଆପଣ କେବେ ଆସନ୍ତୁ ଆମ ଆଡେ, ମୁଁ ନିଶ୍ଚିନ୍ତ କୋଉଠୁ ଦେଶୀ ମାଛ ହେଲେ ଆପଣ ପାଇଁ ରଖିବି। ଆପଣ ନେବେ। ଆଜ୍ଞା।
ଆପଣ ଯଦି ଧରନ୍ତି କେବେ ମତେ କଲ୍ ରେ ଜଣେଇବେ ମୁଁ ଆପ୍ ଆପଣଙ୍କ କତିରୁ ଯାଇକି ମାଛ ନେଇକି ଆସିବି।
ଆଜ୍ଞା ଆଜ୍ଞା। କଣ ଖାଇଲେଣି?
କିଏ?
କ ଖାଇଲେଣି?
ହଁ ଖାଇଲୁ ଏବେ ଫିଷ୍ଟ ହଉଥିଲା।
ଆଜ୍ଞା।
ହୁଁ। ଏଇ ଛତୁ କରୁଥିଲି ଟିକେ ଗୋଟେ ସା ନିରାମିଷ ଲୋକ ଅଛନ୍ତି ଆମ ସାଙ୍ଗ ସାାଥିରେ ତ
ଆଜ୍ଞା ଆଜ୍ଞା।
ହଁ ତାଙ୍କ ପାଇଁ କା ଛତୁ ଟିକେ ହେଲା ଛତୁ ଚାରି ପାଞ୍ଚ ଜଣ ଫିଷ୍ଟ କରଥିଲୁ ଆଉ ତା ସହିତ ରୁଟି ନେଇକି ଆସିଥିଲୁ କିଣିକିରି।
ହୁଁ।
ମିଶିକି ସାଙ୍ଗ ହେଇ ଖାଇଲୁ।
ଯାହା ହଉ ବର୍ଷାରେ କେମିତି ଆପଣ କରିଛନ୍ତି ଫିଷ୍ଟ ବହୁତ ମାନିବାକୁ ପଡିବ ଆପଣଙ୍କୁ। ଆପଣଙ୍କ ସହଯୋଗ ଟା ବେଶୀ ବୋଧେ ଅଛି।
ଆଜ୍ଞା ଆମ ଯୋ ଯୋଉ ଘ ଆମର ଯୋଉ ଗ ସ୍କୁଲ ପାଖରେ ଗୋଟେ ଅଛି ମାନେ ବଙ୍ଗଳା ବୋଲିକି ଗୋଟେ ଘର ଅଛି ବୁଝିଲ ନା।
ହଁ ହଁ ମୁଁ ଶୁଣିଥିଲି ଡାକ ବଙ୍ଗଳା ସେଇଟା ବହୁତ ମାନେ ପୁରୁଣା
ଉଁ ମେ ମାନେ ଇ ଇଂରେଜ ମାନେ ରହୁଥିଲେ ଯୋଉଠି।
ଆଜ୍ଞା ଆଜ୍ଞା ଆଜ୍ଞା।
ସେଇ ଜାଗାରେ ଆମେ ଆସିକରି ଫିଷ୍ଟ କଲୁ।
ଆଜ୍ଞା ପ୍ରକାଶ ପ୍ରକାଶ ପ୍ରକାଶ ଆଜ୍ଞା ଶୁଣନ୍ତୁ ପ୍ରକାଶ ବାବୁ ଆପଣଙ୍କ ସ୍କୁଲ ବେଳ ର କିଛି କାହାଣୀ ଏମିତି ଅଛି କି ଯାହାକି ମତେ ବହୁତ ତ ମାନେ ଖୁସି କରେଇବ କ ଏମିତି କିଛି
କୁ ମାନେ ସ୍କୁଲ ବେଳର କାହାଣୀ କଥା ସୁଣୀବାକୁ ଚାହୁଁଛନ୍ତି। ସ୍କୁଲ୍‌ ବେଳେ ତ ଆମେ ତ ସ୍କୁଲ ତ ଯାଉନଥିଲୁ ବହୁତ ଲୁଚି ଛପିକି ସ୍କୁଲ ଆସିଥିଲୁ ଗୋଟ ଦିନ ଦି ଦିନ ଆସୁଥିଲ୍ଡ ନହେଲେ ନାଇଁ ଆସନୁଥିଲୁ ସପ୍ତାହ ଗୋଟ ଦି ଦିନ ଆସିବୁ। ବହୁତ କଷ୍ଟରେ ଆମେ ଯେତେଳେ ପରୀକ୍ଷା ହଲରେ ବ ଥିଲୁ ଆମ ହଲ ରେ ପଡିଥିଲୁ ଗୋଟେ ପ୍ରମିଳା ସାହୁ ବୋଲି ପିଲାଟା ଆଗେରେ ମୁ ପ୍ର କାସ ସାହାଣୀ ପଛରେ ପଛରେ ପଡିଥିଲେ ପ୍ରଦୂତ ପ୍ରଦୂତ ମହାନ୍ତି ପଛରେ। ବୁଝିଲେ ଯେତେବେଳେ ହଲ ରେ? ପଢିଥିଲେ ମୋର ଏଗ୍ଜାମ୍ ଚାଲି ଥାଏ ଦଶମ ପରୀକ୍ଷା। ବୋର୍ଡ ପରୀକ୍ଷା ବେଳୁକୁ ବହୁତ ବ ବ ବହୁତ ଆଜ୍ଞା ବହୁତ ମାନେ ସେଟା ବହୁତ ସ୍ପିଡ ଜାଣିଥିବେ। ଆମର ଚମ୍ପାପୁର ସ୍କୁଲରେ ପଢିଥିଲା ବୁଝିପାଇଲେ ଯେତେବେଳେ ପଡି ଥିଲା ଆମ ଘର ପାଖରୁ ପ୍ରଭାପୂର ସ୍କୁଲ ହଉଛି ଛଅ କିଲୋମିଟର।
ଆଜ୍ଞା।
ବୁଝିଲେ ଯେତେବେଳେ ବହୁତ କଷ୍ଟରେ ଆମେ ଏଜାମ ଦଉଥିଲୁ। ଆମର ସବୁ ଏଜାମ ଯେମତି ନାଇଁ ସେମିତି ପାସ୍ ହେଇଯିବ ଯୋଉ ଆମର ଏଇ ନମ୍ବର ଥିଲା ଗୋଟେ ଭୂଗୋଳ ବ ଏଗ୍ଜାମ ମାନେ ବହୁତ ଖରାପ ହେଇଗଲା ଭୂଗୋଳ ପରୀକ୍ଷା ବହୁତ ଖରାପ ହେଇଗଲା ତାପରେ ଯାହା ଫଳରେ କି ଆମେ ଆମର ଥିଲେ ଗୋଟେ ପିଟି ସାର ହେଲେ ଭଭିତ ଭଣ ସାହାଣୀ ଆମେ ତାଙ୍କୁ କଲ୍ କଲୁ। ବୁଝିଲେ ଆମ ସ୍କୁଲ ବେଳ ଲାଇଫ କଥା କହୁଛୁ। ତାପରେ ସିଏ ଆମକୁ ସେ ମୋ ପିଇସା ହେବେ ଆଉ ଦାଦା ହେବେ ଆ ଆଉ ପିଇସା ଆ ଆମର ଆ ସାର୍ ହେବେ। ବୁଝିଲେ ସେଠୁ ତାଙ୍କୁ ମାନେ? କଲ କରି ଜଣେଇଲୁ କି ଆମ ଏକ୍ଜାମ ଖରାପ ହେଇଯାଇଛି ପରୀକ୍ଷା ଖରାପ ହେଇଛି ଆପଣ ଯାହାବି ହେଲେ କିଛି କରନ୍ତୁ। ମୁଁ ପୁରା କାନ୍ଦି ପକେଇି ପୁରା ଉଛନ ହେଇଗଲି କାହିଁକି ନା?
ଆଜ୍ଞା ଆଜ୍ଞା ଆଜ୍ଞା।
ତା ପରଦିନ ଆମେ ସ୍ ଏକ୍ଜାମ କୁ ଯିବା ପୂର୍ବରୁ? ପରୀକ୍ଷାକୁ ଯିବା ପୂର୍ବରୁ ସିଏ ଆସି ମତେ ତିନିଥର କଇ ସାଲେଣି ପ୍ରକାଶ କୁଆଡେ ଗଲା ପ୍ରକାଶ କୁଆଡେ ଗଲା କିନ୍ତୁ ମୋ ନାଁ ପ୍ରକାଶ ମୁଁ ଜାଣିନି କେନେ ମତେ? ଗୁଡ଼ୁ ବୋଲି ଡାକନ୍ତି ସମସ୍ତେ ଚାରି ମାନେ ସବୁଆଡେ। ଏଟେ ମୁଁ ନିଜେ ଯେ କହିଲି ପ୍ରକାଶ ବୋଲି ମତେ କହିଲେ ମୁଁ ପ୍ରକାଶ ବଲି ଡାକିଲି। ସେଠି ସମ ମତେ ଚେକ ମତେ ଆଉ ପହଞ୍ଚିଲା ବେଳେ ମତେ ଆଉ ଚେକିଂ କଲେଣି।
ଆଜ୍ଞା।
ପରୀକ୍ଷା ହଲରେ ସେଠି ପରୀକ୍ଷା ହଲରେ ଆମେ ବସିଲୁ। ସମସ୍ତଙ୍କୁ କୋଶ୍ଚିନ୍ ପେପର ଦିଆ ହେଲା ଆଗେ। ଦିଆହବନି ଆମର ଲେଖିବା ପାଇଁ ନାଁ ଗାଁ ଠିକଣା ସବୁ ଲେଖିବା ପାଇଁ ଦିଆହବ ଦଶମ ପରୀକ୍ଷା କଥା ଜାଣିଥିବେ।
ଆଜ୍ଞା।
ତ ଦିୟା ହେଲା ଯେତେ ବେଳେ ସେ ଭଲ ଗୋଟେ ସାର ପଡିଥିଲେ। ସେ ସାରଙ୍କର ନା ମୁଁ ଜାଣିନି ତେଣୁ ସିଏ ମତେ ଆଣିକି ମୋବାଇଲ ଟା ଦେଲେ। ବୁଝିଲେ ସେଠୁ ମୁଁ ହଲ ରେ ବସିଥାଏ ମତେ ସବୁ ପିଲା ଯ ଅନଉଥାନ୍ତି। ବୁଝିଲେ। ସେଇଠୁ ମତେ କହିଲେ ଆଉ କିଏ ଫୋନ କରିଛନ୍ତି ନିଅ ସେ ମୁଁ କହିଲି ହ୍ୟାଲୋ। କହିଲେ ମୁଁ ସାର୍ କହୁଛି ମୁଁ କହିଲି କଉ ସାର ବୁଝିଲେ ଆଜ୍ଞା? କହିଲେ କି ମୁଁ କହିଲି କହୁ ସାର୍ ନା ମୁଁ ସାର୍ କହୁଛି ଗେଡୁ ସାର୍ କହୁଛି।
ହୁଁ ହୁଁ।
ମୁଁ କହିଲି ଆଜ୍ଞା କୁହନ୍ତୁ। ନା ଜିନିଷପତ୍ର ସବୁ ଆଣିଛୁ ମୁଁ କହିଲି ଆଜ୍ଞା। ନା କାହାକୁ ଡରିବାର ନାହିଁ ଯାହା ଆଣିଛୁ। ଲେଖିବୁ ମୁଁ ଠିକ ମୋର ନର୍ଭସ ରହିଲି ମୁଁ କହିଲି କାହିଁକି ନା ଉଁ? ଫେଲ୍ ହେଇଯିବି ବୋଧେ ଆଉ ବୁଝିଲେ ନା? ହେ ମୁଁ ଗୁମ କିଛି ସମୟ ଗୁମ୍ ମାରି ବସିଲି। ତାପରେ କିଛି ସମୟ ଗଲା ପୁଣି ସେ ସାର ଆଣି ମୋବାଇଲ ନିଜେ ଫୋନ କରିକି। ତାଙ୍କ ତରଫରୁ ଯିଏ ହଲ ରେ ପଢୁଥିଲେ ସେ ଫୁଣି ନେଇକି ଫୋନ ଟି ସେ ସାଙ୍ଗ? ଲଗେଇଲେ ସେ ବୁଝିପାରିଲେ ତାକୁ ଆଉଥରେ କୁହ କହିଲେ ଫେର୍ ମତେ ସାର ଆଣି ଫୋନ ଦେଲେ। ମତେ କହିଲେ ଆଉ ସବୁ ଆଣିଛୁ ତ ମୁଁ କହିଲି ହଁ ସବୁ ଆଣିଛି। ନା ସବୁ ତୁ ପକେଇ ଦେଖିବୁ ଯିଏ ଯୋଉ ଦଶଖତ ମାଗିବ ଦେଇଦବୁ ତାପରେ ଯାହା ହବ ମୁଁ ମୁଁ ବୁଝିବି ବୁଝିଲେ ମୁଁ ଯାହା ଥିଲି ମୋର ଫନ୍ ମୁଁ ଆ ଯାହା ଆଣିଥିଲି ମୋର ପକେଇକି ଲେଖିଲି
ହଁ
ଯେତେବେଳେ ପରୀକ୍ଷା ରେଜଲ୍ଟ ଟି ବାହାରିଲା ମୋର ଯୋଉ ମୋର ଭୂଗୋଳ ରେ ରହିଲା ଦଶ ଇତିହାସରେ ଏକତିରିଶ ବୁଝିପାରିଲେ ଆଉ ଲାଇଭ ଆମର ଯୋଉ ରହିଲା ଜୀବ ବିଜ୍ଞାନ ରହିଲା ଆମର ଷୋହଳ
ହୁଁ
ଆଉ ପରିଛନ୍ତି ମାନେ ସେଟା କଣ ଭ ବିଜ୍ଞାନ ରହିଲା ଆମର ବାଇଶି ଭୌତିକ ବିଜ୍ଞାନ ବାଇଶି ର କାରଣ ମୋ ଦାଦା ଜଣ ଯିଏ ସାଇନ୍ସ ପଢୁଥିଲେ ସେ ମତେ ମାରି ମାରିକିରି ମତେ ପୁରା ସାବାଡ୍ କରିଦେଇଥିଲେ ଥିଲେ ବୁଝିପାଇଲ ନା। ଦଶମ ଭାରି ଷ୍ଟ୍ରିଟ୍ ନା ସିଏ ମ ମତେ ମୁହଁରେ ରଖିଥିଲେ ମୋର ପନ୍ଦର ମାର୍କ କରିଥିଲା ଏକମେରିକା କୋଚିନ୍ ମୋର ଚଉଦ ଟା ଠିକ୍ ହେଇଥିଲା।
ହୁଁ ଆଉ ଶୁଣନ୍ତୁ ଶୁଣନ୍ତୁ ତାହେଲେ ଏମିତି ହେଇଥିଲା ଆଉ କିଛି ମାନେ ପରୀକ୍ଷା ଭଳି କଥା ହୁନ ଆଉ କିଛି ସ୍କୁଲ ର ମାନେ କିଛି ଅନୁଭୂତି କୁହନ୍ତୁ ଯେତିକି ମତେ ବହୁତ ଭଲ ଲାଗିବ ସ୍କୁଲ ମାନେ କ୍ଲାସ ଭିତରେ କିଛି ଯେମିତି କିଛି ଘ ଘଟଣା ଘଟିଛି।
ଶୁଣନ୍ତୁ ମୋର ତ ପାଠରେ କିଛି ନଥିଲା।
ହଁ
କାଇ ମିଛ ଟା କହିବି ଆପଣଙ୍କୁ ହେଲା ତାପରେ ମୋର ଆଉ। ତାପରେ ଆମର ଥରେ ଆମର ଦଉଡା ପ୍ରତିଯୋଗିତା ହଉଥିଲା। ଆମର ପିଲା ଅଧିକା ହେଇଯିବା ଯିବା ଦୋଷରୁ ଆମର ଦିଥର ରନିଂ ହେଲା ଅଷ୍ଟମରୁ ଦଶମ ଆମର। ଆମର ସିନିୟର ଷଷ୍ଠ ରୁ ସପ୍ତମ ହେଲା ଜୁନିୟର। ଯେତବେଳେ ହେଲା ଆମେ ରନିଙ୍ଗ କଲୁ। ଫାସନ୍ ଥାର୍ଡ ଫାସନ୍ ଥାର୍ଡ ବୁଝିପାରିଲେ ଛଅ ଛଅ ବାର ଦିନ। ତିନ ତିନ ତିନି ଛଅ ଜଣଙ୍କୁ ନେବେ ବୁଝିପାରିଲେ। ଏଇଠି ମୁଁ ଫାଷ୍ଟ ଦଉଲି ମୋର ତିନି ନମ୍ବର ନା ଚାରି ନମ୍ବର ଦୁଇ ନମ୍ବର ରହିଲା ତାପରେ ପୁଣି ତିନି ତିି ଛଅ ଦଉଡା ହେଲା ମୁଁ ଆଉ ପାରିଲିଣି।
ଆଛା
ମୁଁ କଟିଗଲି ମାନେ ସ୍ପୋଟ କଥା କହୁଛି ତାପରେ ଥରେ ଆମର ହଉଥିଲା ମ୍ୟାଚ ହେଲା ଆମର ସାର ଯିଏ ମ୍ୟାଚ କଲେ। ଆମର ପିଟି ସାର ଆଉ ଆମର ଆମର ସାହିତ୍ୟ ସାର।
ଆଜ୍ଞା
ଆମେ ରହିଲୁ ପିଟି ସାର ଙ୍କ ସାଙ୍ଗରେ ବୁଝିପାରିଲେ? ପିଟି ସାର୍ ଙ୍କ ସହିତ ଆମେ ଖେଳିବା ଗଲୁ ଆମ ର ହେଲା ଆମର ଥିଲା ଅଷ୍ଟମ। ପିଟି ଆମର ସାହିତ୍ୟ ସାର ଖେଳିଲେ ଦଶମ ସହିତ।
ଆଜ୍ଞା ଆଞା।
ସେଠୁ ମ୍ୟାଚ ଯେତେବେଳେ ହେଲା ଆମେ ଫାଷ୍ଟ ବ୍ୟାଟିଂ କରିବାକୁ ଆଇଲୁ। ମୁଁ ଆମେ ଭଲ କଲୁ ଆମେ ସ୍କୋର ତଥାପି ମାରିଦେଲୁ ପାଞ୍ଚ ଓଭରିଆ ଖେଳ ହେଲା।
ହୁଁ ଆଜ୍ଞା।
ଟାଇମ ନଥାଏ ଆମେ ପାଞ୍ଚ ଓଭର ମାରିଦେଲୁ ସତାପି ସତୁରି ଅଛି ମାରିଦଥିଲୁ ସତୁରି ମାରିଥିଲୁ ସତୁରି ସତୁରି ମାନେ ପ୍ଲସ୍ ହବ ସତୁରି କୁ ଧରି ନିଅନ୍ତୁ ଆଉ। ତାପରେ ଆମର ଆମ ବିପକ୍ଷ ଟିମ ରେ ଭଲ ଭଲ ଖେଳାଲିଥିଲେ ମାନେ ସେଇ ସ୍କୁଲ। ମାନେ ପଢୁଥିଲେ ତାଙ୍କୁ ଗୋ ଆମର ଗୋଟେ ବୋଲିଂ କରିବାକୁଲେ ଆମ ଆମ ଆମର ମତେ ଖେଳାନ୍ତିନି ଭାବନ୍ତି ମାନେ। ଖେଳିପାରିବ ନ ଖେଳିପାରିବ।
ଆଞା।
ବୁଝିପାରିଲେ ତାପରେ ବହୁତ କଷ୍ଟ ମାନେ ଇଏରେ। ଆମେ ସେ ମ୍ୟାଚ୍ ଟି ଆମେ ବହୁତ୍ ଇଏରେ ଜିତି ଯାଇଥିଲୁ। ଆମ ନନା ବେଲି ଜଣେ ଆମେ ସ୍କୁଲ ରେ ପଢୁଥିଲେ। ସେତେବେଳେ ତାଙ୍କର ଥିଲା ଦଶମ ବୁଝିପାଇଲେ।
ହଁ ଆଜ୍ଞା।
ଉଁ ତାହେଲେ ଦଶମ ସିଏ ହେତି ସ୍କୁଲ ରେ ବସିକି ଖେଳ ଦେଖୁଥିଲେ। ସିଏ ମତେ ପରେ କହିଲେ। କହିଲେ ମୁଁ ମୁଁ ଯୋଉଟା କହିବି ହେ ସେଇ ସେଇ ସର୍ଟ ଟା ମାରିବ।
ହୁଁ।
ସିଏ କହିଲେ ଛକା ହବ ମୁଁ ଛକା ମାରିଥିଲି। ମାନେ ମାନେ ମୋ ଜି ଜୀବନ ଅନୁଭୂତି। ସେ ଚାରି ହୋଉ ଚାରି ମାରିଥିଲି।
ହଁ ମୋ ସ୍କୁଲ ବେଳର କଥା କହୁଚି ଶୁଣନ୍ତୁ। ମୁଁ ଏବେ ବି ପଢୁ ଥିଲି। ଆମର ସେତେବେଳେ କଣ କହିଲ ସ୍କୁଲ ଏତେ ମାନେ କଣ କହିଲ ଉନ୍ନତି ହେଇନଥିଲା। ଆମେ ଏକ ଆଜବେଷ୍ଟ ଘରେ ପଢୁଥିଲୁ।
ଯାହାକି ଆଜବେଷ୍ଟ ଘରେ ରହିକି ସେଇ ଗୋଟିଏ ରୁମ ରେ ଆମର ଗୋଟିଏ ଘରେ ଦୟେ ଆମର ଦୁଇଟା କ୍ଲାସ ହୋଉଥିଲା। ଗୋଟେ ହୋଉଥିଲା ହିନ୍ଦୀ। ବିଷୟ ଜାଣିଥିବେ। ଆଉ ଗୋଟେ ହୋଉଥିଲା ସଂସ୍କୃତ। ଦୁଇଟାଯାଙ୍କ ବିଷୟ ଗୋ ଗୋଟିଏ ରୁମ୍ ରେ ଗୋଟିଏ ଘରେ ହୋଉଥିଲା। ଯେତେବେଳେ ବହୁତ୍ ମାନେ ସମସ୍ୟାରେ ସ୍କୁଲ ହୋଉଥିଲା। ତାପରେ ଯେତେବେଳେ ଆମେପା ଯେତେବେଳେ ସେ ଯାଜପୁରିଆ କଥା କହିଲ ଆମ ଘର ସ୍କୁଲ୍ ଗାଁ ସ୍କୁଲ୍। ଏଠିକି ଆସିଲୁ। ସେତେବେଳେ କଣ କହିଲେ ଯେତେବେଳେ ଷଷ୍ଠ କି ସପ୍ତମରେ ପଢୁଥିଲୁ। ସପ୍ତମରେ ଯେତେବେଳେ ପଡୁଥିଲୁ ସେତେବେଳେ ବି ଅସୁବିଧା ଥିଲା ନି କି? ଗୋଟା ପଟେ ମାନେ ଅଫିସ୍ ରହୁଥିଲା ସ୍କୁଲ ଅଫିସ୍ ଆଉ ଗୋଟେ ପଟେ ଗୋଟେ ଆମ୍ବ କ୍ଲାସ ଥିଲା। ଏମିତି ବହୁତୁ ଦୁଃଖରେ ଆମେ ପଢୁଥିଲୁ। ସେତେବେଳେ ଆଉ ଗୋଟେ କଥା ହୋଉଚି ଖେଳକୁଦ କଥା କହିଲେ ଆପଣ ଅ ଖେଳରେ ଆମର କଣ କହିଲେ ଏସ ବହୁତ୍ ଖେଳ ବି ହୁଏ ଆମର ଯେମିତି କି ସଂସ୍କୃତ ହିନ୍ଦୀ ଆମର ବହୁତୁ ଆଜ୍ଞା।
ଜୟ ଜଗନ୍ନାଥ ବନ୍ଧୁ ଆମେ ଟିକିଏ ବ୍ୟସ୍ତ ଅଛୁ। ଆପଣ ଟିକିଏ ପରେ କଥା ହେଇକି କଲ୍ କରୁଚୁ ହେଲା।